ହ୍ୟାଲୋ।
ହାଲୋ। ହାଲୋ।
ହାଲୋ ମ୍ୟାଡାମ୍ ନମସ୍କାର।
ହଁ ଶୁଭା ଯାଉନି କି?
ହଁ ଏବେ ଠିକସେ ଶୁଣାଗଲା।
ଆଚ୍ଛା।
କଣ କରୁଚନ୍ତି?
କିଛି ନୁହଁ ଏଇ ବସିଥିଲି ପା। ଆ-ଆପଣ କଣ କରୁଥିଲେ କି?
ଆଉ ରୋଷେଇ ଚାଲିଚି।
ରୋଷେଇ ଚାଲିଛି କଣ କଣ ସବୁ ରୋଷେଇ କରୁଛନ୍ତି? ନା ମୁଁ ରୋଷେଇ ସାରି ଦେଇଚି ପା।
ଓ ଆମର ଆଜି ଯୋଉ ସାଧା ହୋଉଚି ନା ଆଇଁଷ ବି ହୋଉଚି କାହିଁକି ନା ଉଁ ଘରେ ସମସ୍ତେ ଆଇଁଶ କେବଳ ଖାଇବେ ସମସ୍ତେ ମତେ ଛାଡିକି, ମୁଁ ସାଧା ଖାଇବି। ତ ସାଧା ଟା ଫାଷ୍ଟ ହଉଛି, ଆଇଁଶ ଟା ତାପରେ ହବ ଆଉ। ଭାତ ବସିଛି ଆଳୁ, କାଙ୍କଣ, ଭେଣ୍ଡି, ବାଇଗଣ ଭଜା ହେଇଛି। ଆଉ ତ ଆଇଁଷ ଖାଲି ଅଣ୍ଡା ଝୋଳ ହବ ଆଉ, ଆପଣଙ୍କର?
ହଁ ମୋର ଏଇ ଆଜି ଏଇ ଯୋ ବସ୍ ରେ କରିଲ୍ ତିଆରି ହୋ କରି ସେ କରି କୁ ଭାଜିଛି ଆଉ ଏଇ କଲରା ଭାଜିଛି ମୁଁ ଆଉ
ଆଚ୍ଛା ହଉ।
ହୁଁ।
ଆଉ ଆମିଷ କିଛି ହବନି?
ନା ଆଜି ଆମିଷ ନୁହେଁ, ଏପଟେ ଆମ ଶୁକ୍ରବାର ହାଟ ବସେ ତ ହାଟ ରେ ହିଁ କ
ଆପଣଙ୍କ ଘରେ ସବୁ କିଏ ଅଛନ୍ତି?
ମୁଁ ମୋ ଶାଶୁ ମୋ ଶୋଶୁର ଅଛନ୍ତି ଆଉ ହଁ ମୋ ଛୋଟ ପିଲା ଅଛି ଆଉ ତାଙ୍କ ବାପା
ହୁଁ, ଆପଣ ଆପ୍ ଆପଣଙ୍କୁ ସବୁଠୁ ଭଲ ରୋଷେଇ କଣଟା ମାନେ ଭଲ ଯୋଉଟା ଆସେ ଆପଣଙ୍କୁ? ଯୋଉଟା ଘରେ ସମସ୍ତିଙ୍କୁ ପସନ୍ଦ ଆସେ ଯେ ନାଇଁ ଏଇଟା ବହୁତ ବଢିଆ କରେ।
ସେମିତି ତ କିଛି କରିନି।
ତଥାପି ଆପଣଙ୍କୁ କୋଉଟା ବହୁତ ଭଲ ଖାଇ ମାନେ କୋଉଟା ବହୁତ ଭଲ ପସନ୍ଦ ଲାଗେ ଖାଇବାକୁ?
ଉ-ଉ-ଉ ମତେ ପିଠା ହିଁ ପସନ୍ଦ ନାହିଁ।
ମାନେ କଉ ପିଠା?
ମତେ ଏ ପୋଡ ପିଠା ବି ଭଲ ଲାଗେ ଆଉ ଏଇ ମାଉଁଶ ପିଠା।
ମାଂସ ପିଠା ଟା କେମତି କଣ ମୁଁ ଜାଣିନି। କହିପାରିବେ କି କେମିତି ତିଆରି ପ୍ରଣାଳୀ?
ଆପଣଙ୍କ କଥା ନୁହେଁ କି ମ୍ୟାଡାାମ? ଆପଣଙ୍କ କଥା ଠିକ ସେ ଆସୁନି, ହଁ! ଏବେ ଠିକ ସେ ଶୁଣା ଗଲା। ହ୍ୟାଲୋ।
ଆଉ କଷା ହୁଏ ମାଂସ
ହୁଁ, ଏଇ ଯୋଉ କୁକୁଡ଼ା ମାଂସ ନା ଆଉ କୋଉ ମାଂସ?
ହଁ, ଅ ହଁ, ସବୁ ମାଂସ ହିଁ ପ୍ରାୟତଃ ହଁ, ହଁ। ଆମ ଘରେ ଦେଶୀ କୁକୁଡା ଅଛନ୍ତି, ସେ କୁକୁଡ଼ା ରେ ହିଁ ଆମେ କରୁ। ହଁ, ହଁ। ସେ ଏ ମାଂସ ହଁ ମାଂସକୁ କଷିଲା ପରେ ଯଉଁ ଉ ହଁ, କଷି କଷିଗଲା ପରେ ଯେଉଁ ପାଣି ଦିଅନ୍ତି, ଫୁ ଫୁଟିଯିବ ଯୋଉ ଝଳ କରାହୁଏ।
ହଁ।
ହଁ ଅ ଫୁଟିଗଲା ପରେ ଇଏ କରାହୁଏ। ଚୁ ଉ ଚୁନା ଯୋଉ ଇଏ କରାହୁଏ ଚୁନା ଦେଇକି ପୁରା ଗଳେଇ ଦେଲା, ଚାଉଳ ହଁ। ଯୋଉ ଉ ଇଏ ମାନେ ଚୁନା ଯୋଉ ବାହାର କରିଥାନ୍ତି। ଆ ହଁ ସେଇ ଚୁନାକୁ ବ୍ୟବହାର କରିକି ଆଉ ତାପରେ ପତ୍ର ସାହାଯ୍ୟରେ କଲେତ ବେଶୀ ଟେଷ୍ଟେ ଲାଗେ ଆଉ ଏ ତିବି ନର୍ମାଲ୍ କରନ୍ତି କାହିଁକିନା ପତ୍ର ଯୋଉମାନେ ଯୋଉମାନଙ୍କର ନଥାଏ ସେମାନଙ୍କୁ ତ ସେ ଇଏ ମାନେ ତାୱ ସାହାଯ୍ୟରେ ଯଉ ରୁଟି ତିଆରି ହୁଏ। ସେମିତି ତା ହଁ ଅ ଅଛି ଆଇଁଷ ଆଇଁଷ କରିବା ପାଇଁ ଅଲଗା ତାୱ ରଖି ରଖା ଅଛି ସେ ସେଥିରେ ମଧ୍ୟ ତେଲ ପକେଇକି କରାହୁଏ।
ହଁ।
ଆଉ ଏମିତିତ ପର୍ବ ଗୁଡ଼ାରେହିଁ ପିଠାଟା ହୁଏ। ବେଶୀ ରାକ୍ଷୀ ପୂର୍ଣ୍ଣିମାରେ ମାଂସ ପିଠାଟା ବେ ବେଷ୍ଟେ ଏପଟେ ଆମ ପଟେ। ରାକ୍ଷୀ ପୂର୍ଣ୍ଣିମାରେ ଘରେ ଘରେ ହଁ।
ଆମ ପଟେ ହୁଏନି କାହିଁକିନା ଆମର ଠାକୁରଙ୍କୁ ପୂଜା ହୁଏନା ପିଠାଟା ଆମ ପଟେ ହୁଏନି ଆମର ବିରି ଚାଉଳର ପିଠାଟା ହୁଏ।
ଆଚ୍ଛା ଏ ବିରି ଚାଉଳରେ ଯେଉଁ ପ୍ରଥମ ପ୍ରଥମାଷ୍ଟମି ଯଉଁ ପିଲାମାନେ ବଡ ସେ ସେତେବେଳକୁ ଏପଟେ ହୁଏ ସେପଟେ ବେଳକୁ ହ ହଳଦୀ ଯୋଉ ପତ୍ର ସେ ପତ୍ରରେ ପୀଠା କରାହୁଏ। ସେପତ୍ରରେ ପିଠା କରାହୁଏ। ଆଉ ଆ ଆ ଆମର ପ୍ରଥମାଷ୍ଟମୀ ବେଳକୁ ସେଇ ପିଠା ଗୁଡ଼ା କରାହୁଏ ଆଉ ଏବେ ନୁହଁ ଏବେ ମାଂସ ପିଠା ହିଁ ଆଉ ଯୋଉ ଏବେ ସେଇ ପିଠା ହିଁ ପ୍ରାୟ କରାହୁଏ ମାଂସ ପିଠାହିଁ ହୁଏ ସବୁ ଘରେ ଘରେ। ରାକ୍ଷୀ ପୂର୍ଣ୍ଣିମାରେ‌। ଏବେତ ରାକ୍ଷୀ ପୂର୍ଣ୍ଣିବ
ତାକୁ ଜାନ୍ତିକି କୋରିକି ଖାଆନ୍ତିନାକି?
ହଁ ହଁ।
ଭଲ ଲାଗେ ପୁର? ସେପିଠାଟା ଭଲ ଲାଗେ?
ହଁ ହଁ ଭଲ ଲାଗେ ଯୋଉ ପତ୍ରରେ ତିଆରି କରନ୍ତି ଚୁଲି ସାହାଯ୍ୟରେ ବହୁତ୍ ବଢ଼ିଆ ଲାଗେ ଆଉ ଯେଉ ଆପଣ କହୁଚନ୍ତି ଯଉଁ ବିରି ପିଠା ସେଇଟା ସେ ଛାଞ୍ଚେ ଅଛି ମାନେ ଛାଞ୍ଚ କାର ସାହାଯ୍ୟରେ ନିି କରାହୁଏ ସବୁ ତିଆରି ହୁଏ ଆପଣତ ଜାଣିଥିବେ
ହଁ ହଁ।
ତ କଣ ଯ ହଁ ଇଟିଲି ସାହାଜରେ ସେ ହଳ ହଁ ହଳଦୀ ପତ୍ର ଆଣିକି ସେ ସେଥିରେ କରାହୁଏ ହଳଦୀର ଯେଉଁ ଟେଷ୍ଟେ ହୁଏନା ସେ ହଳଦୀ ପତ୍ରର ପିଠା ସେଇଟାବି ବହୁତ୍ ବଢ଼ିଆ ଲାଗେ ସେଇଟା ପ୍ରଥମାଷ୍ଟମୀ ବେଳକୁ କରାହୁଏ। ପଟେ ଆଉ ଏବେ ତ ରାକ୍ଷୀ ପୂର୍ଣ୍ଣିମା ପହଞ୍ଚି ଆସିଲାଣି। ଏବେ ସମସ୍ତେ ବାପଘର ଯିବା ପାଇଁ ଇଚ୍ଛା।
ହୁଁ ହୁଁ।
ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀଙ୍କର ମେଳ ଆଉ କଣ!
ଆଉ ପୋଡ ପିଠା ଯୋଉଟା କହିଲେ ହୁଁ ବିରି ପୋଡ ପିଠା ନା ନାଇଁ ଖାଲି ସେମତି?
ହଁ ହଁ ହଁ ହଁ ବିରି ବିରି ପୋଡ ପିଠା। ହିଁ କରୁ ଯୋଁଉ ଚିନି ଟିକେ ପକେଇ
କେମତି କରନ୍ତୁ ମାନେ ପ୍ରେସର ରେ କରନ୍ତି ନା ନାଇଁ ଚୁଲିରେ ତାୱା
ଏମନ୍ତି ହିଁ ନର୍ମାଲ୍ ହିଁ କରେ ତା କଢ଼େଇ ସାହାଯ୍ୟରେ ତେଲ ପକେଇକି ଯୋଉ ବିରି ରେ ଚିନି ଟିକେ ପକେଇ ଦିଏ ଆଉ କି ନଡିଆ ଫଡିଆ ପକେଇବା ପାଇଁ ଇଚ୍ଛା ହେଲେ ନଡ଼ିଆ ବି ମଧ୍ୟ ପକେଇ ଦିଏ ଆଉ କରେଇ ସାହାଯ୍ୟରେ ହିଁ କରେ। ଦେଇ ସାରିଲା ପରେ ଢାଙ୍କୁଣୀ ପକେଇଦିଏ ତାପରେ ତଳ ଅଟା ଟିକେ ପୁଡ଼ି ହେଇଗଲା ପରେ ଉଠେଇ ଦିଏ ସିଜି ଯାଇଥାଏ।
କିନ୍ତୁ ପ୍ରେସର ରେ ବହୁତ ସୁବିଧା ମାନେ ବହୁତ ଜଲ୍ଦି ହେଇଯାଏ ବି ପ୍ରେସରରେ। ଆପଣ ଜାଣିଛନ୍ତି?
ନା ରାଣୀ ନିଁ ନି ମତେ କହି
ପ୍ରେସରରେ କ ପ୍ରେସରରେ ପ୍ରେସର ରେ କେମତି କରିବେ ନା ଯୋଉ ଚାଉଳ ବିରି ଟା ବଟା ହେଇଥିବ ତା ଦିହେରେ ତମେ ଚିନି ପକାଅ ଆମେ ଚିନି ପକାଉନୁ ଆମେ ସେଠାରେ ଗୁଡ ପକାଉ। ଗୁଡ ପକେଇ ଦେଇକି ତା ଉଁ ପ୍ରେସର ଟାକୁ ଆଘେ ଭଲସେ ତେଲ କି ଘିଅ ଯାହା ବ ଅଧିକା ଟିକେ ତେଲ ଘିଅ ଦେଇଥାଉ ଦେଇକି ତା ଆଁ ଆଘେ ଉଁ ସେ ଚାଉଳ ବିରି ବଟାଟାକୁ ପକଉ। ତା ଧିରେ ଗୁଡ, ଗୋଲମରିଚ ଆଉ ଗୁଜୁରାତି ତେଜପତ୍ର ସବୁ ସେ ପିଠା ଧିରେ ଗୋଳିଆ ହେଇଥିବ। ତାକୁ ଅ ଅଳ୍ପ ଢାଳି ଦେଇକି ତାଉପରେ ଫୁଣି ନଡିଆ ଯୋଉ କୋରା ନଡିଆ ନଡିଆ ଭଜା ହେଇଥିବ ଉଁ ତା ଉପରେ ଦେଇଦେଇକି ଫୁଣି ଆଉ ଥରେ ଟିକେ ଢାଳିଦବ ଆଉଥରେ ଢାଳି ଦେଇକି ତା ଉପରେ ଉଁ ଉଁ ତାପରେ ଢାଙ୍କେଣା ଦେଇଦବ ଢାଙ୍କେଣା ସିଟି ଟାକୁ କଢିଦବ ଯୋଉଟା ସି ଟିଟା ଦେଇଦେଲେ ଉଁ ଫାଟିଯିବ ନା। ସିଟିଟା କା ସିଟିଟା କାଢିଦବ କାଢ଼ି ହଁ ସ୍ଲୋରେ ଗ୍ୟା ଚୁଲିଟାକୁ ଧିମା ଆଞ୍ଚ ରଖିବ ଗ୍ୟାସରେ ବହୁତ ସ୍ଲୋ ରଖିବ ଧିମା ଆଞ୍ଚ ରଖି କି ତାକୁ ହବ ସେ ବଢିଆ ସେ ପାକିକି ହବ ମାନେ ପୋଡ ବଢିଆ ସେ ହବ। ଆଉ ବହୁ ଶୀଘ୍ର ବି ହବ।
ହଁ ଟ୍ରାଏ କରିବା କରିକି କରିକି ଦେଖ ଖିବା ମୁଁ ତ ଜାଣିନି ସେମତିକା।
ହଉ କିଛିଟା ଆପଣ ଜାଣିନାହାନ୍ତି କିଛିଟା ମୁଁ ଜାଣିନି ଆପଣ କିଛିଟା ଯୋଉଟା ଜାଣିଥିବେ ମତେ ବତେଇବେ। ମୁଁ ଯୋଉଟା ଜାଣିନି ଆପଣଙ୍କୁ କହିଦେବି। ଏମତି ତ ସବୁ କିଛି ହୁଏନା ଯେମତି ହେଇଟି କହିଲେ ଆପଣତ ପଟେ ମାଂସ ପିଠା ହୁଏ ମୁଁ ଫାଷ୍ଟ ଟାଇମ୍ ଶୁଣିଲି ଯେ ମାଂସ ପିଠା ହଉଚି ମୁଁ ଜାଣିନି ଜାଣିନି। ଆଉ ଆପଣ ଯଦି କହୁଛନ୍ତି ଆମପ ଟେ ମାଂସ ପିଠାଟା ଫେମସରେ ରାଖୀ ପୂର୍ଣ୍ଣ ପୂର୍ଣ୍ଣିମାପାଇଁ।
ହଁ ହଁ ଏପଟେ ଘରେ ଘରେ ମାଂସ ପିଠା ହିଁ ପ୍ରାୟ କରନ୍ତି କାହିଁକିନା। ସେଇଟା ହିଁ ବଢିଆ ଲାଗେ ନା ସମସ୍ତଙ୍କ ଘରପାଇଁ। ଆଉ ନାହିଁ ମ। ମକରରେ ହଁ ମକରରେ ଯେ ଏଁ ଯେପରି। ଯେପରି ଆରିସା ଇଏ। ହେ ଗୁଡପିଠା ତିଆରି ହୁଏ ସେମତିକା।
ହୁଁ।
ଉଁ ମକରରେ ତ ଆପଣ ଜାଣିଥିବେ ହିଁ।
ହଁ ମକରରେ ଆମପଟେ ମକର ଚାଉଳ ତିଆରି ହୁଏ। ଗୁଡପିଠା ଯୋଉ କରୁଛନ୍ତି ଚାଉଳରେ ଗୁଡ କାକ୍ ଆରି ସା ଯୋଉଟା କହନ୍ତି ସେଇଟା କହୁଛନ୍ତି କି?
ହଁ ହଁ ହଁ ଆରିସା ହିଁ କହନ୍ତି ଏପଟେ ଆମର ଗୁଡ଼ପିଠା କହନ୍ତି
ହଁ ଆମପଟେ ଆରିସା କହନ୍ତି।
ହଁ।
ଆଉ ସୁଜିରେ କା କେରା ସୁଜି।
ହଁ ସୁଜି କାକ୍ କେରା ହଁ ହଁ ଏପଟେ ସୁଜି ପିଠା କହନ୍ତି। ସେ କାକେରା ଏତେ କହନ୍ତିନି ଏପଟେ ପିଠା। ବା ଏଠି ନଈଦିଅନ୍ତି ଗାଁ ମାନଙ୍କରେ ଆପଣ ତ ଜାଣିଥିବେ ହିଁ।
ହଁ।
ହଁ ହଁ ହଁ।
ଆମର। ଆପଣଙ୍କର ମାନେ ଏଇ ଗାଁ କି ଯୋଉପଟେ ଆମର ରାଷ୍ଟ୍ରପତି ଦ୍ରୋ ପତି ମୁର୍ମୁରୁ ଅଛନ୍ତି ସେଇପଟେ ଲାଇନ କି ଆପଣଙ୍କ ଘର?
ନା ନା ଆମ ରାଇରଙ୍ଗପୁର ଆପଣ ଶୁଣିଥିବେ।
ହଁ ଶୁଣୁଛି।
ହଁ ଏଇପଟେ ହିଁ ରାଇରଙ୍ଗପୁର ପଟେ ଆମ ଘର। ଏ ବା ଆସି ଥିଲେ ରଜ ପରେ ଆସିଥିଲେ ଉଣେଇଶ କୁଡ଼ିଏ। ଦର୍ପ ମାନେ ଦ୍ରପଦୀ ମୁ ର୍ମୁ ଆଉ ମୋଦି ଆସିଥିଲେ ନରେନ୍ଦ୍ର।
ହଁ ହଁ ଆପଣ କୋଉ ସ୍କୁଲକୁ ଆସିଥିଲେ ନା କଣ।
ନା ନା ଏଇ ଯୋଉ ଉଁ ଇଏ କୁ ଆସିଥିଲେ। ଏ ଡାଣଭୋଜ କୁ ଆସିଥିଲେ ଏକୁ ଆସିନାଇଁ ଆଉ। ପାହାଳପୁର ତାଙ୍କ ଗାଁ କୁ ଯାଇଥିଲେ ଦ୍ରୌପଦୀ ମୁର୍ମୁ।
ହଁ ଜନ୍ମଦିନ ଥିଲା ରାଷ୍ଟ୍ରପତିଙ୍କର।
ହଁ ତାଙ୍କର ଜନ୍ମଦିନ ଥିଲା ମୁଣି ଛୁଆମାନଙ୍କୁ ସେ ଚକଲେଟ୍ ଦେଲେ। ଆଉ ସେ ପା ଯୋଉଠି ଏଇ ରାଇରଙ୍ଗପୁରରେ ତାଙ୍କ ଘର ଅଛି ଯୋଉଠି। ସେଇଠିକି ମୁଁ ଏଇ ନଣଦଗୁଡ଼ା ରହୁଛନ୍ତି ତ ସେମାନେ ମତେ କହି କହିକି ଦଉଥିଲେ। କହିଦଉଥିଲେ ମୋତେ।
ଭଲ ଲାଗେନା ଶୁଣିବାକୁ ଯେହେତୁ ଏତେ ବଡ଼ ମାନେ ଗୋଟେ ଇଏ ଆପଣଙ୍କ ପଟୋ ସାଇଟ ରୁ ଆସନି ମୁଁ ରାଷ୍ଟ୍ରପତି ହେଇଛନ୍ତି।
ହଁ ହଁ ହଁ କହୁଥିଲେ ଛୋଟ ଛୋଟ କୁନି ଛୁଆକୁ ତାଙ୍କ ବାର୍ଥଡେରେ ଚକୋଲେଟ୍ ଦେଉଥିଲେ। ତଇକି କହୁଥିଲେ। ଦେଇକି ତାଙ୍କ ଯୋଉ ସିକ୍ୟୁରିଟି ଗାର୍ଡ ଗୁଡା ଅଛନ୍ତି ନା ସେ ହଁ ସୈନ୍ୟ ବାହିନୀ ମାନେ ସେ ସେମାନେ ହିଁ ଦଉଥିଲେ। ହ
ହଉ ହଉ ମ୍ୟାଡାମ ଏବେ ରଖୁଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। କିଛିଟା ସି ଶିକ୍ଷାକୁ ବି ମିଳିଲା ଧନ୍ୟବାଦ।
ହଁ ଠିକ୍ ଅଛି।